ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହାଲୋ ସାର୍ ନମସ୍କାର।
ଆପଣଙ୍କ ଭଏସ୍ ଶୁଭୁ ନାହିଁ ମ୍ୟାଡ଼ାମ। ଟିକେ ନେଟୱାର୍କକୁ ଆସନ୍ତୁ।
ନା ନେଟୱାର୍କ ବି ତ ଏଠି
ମତେ ଶୁ
ଶୁଭିଲା?
ହଁ ଏବେ ଶୁଭିଲା, ଏବେ ଶୁଭିଲା, ହଁ ହଁ ଏବେ ଶୁଭିଲା।
କେମତି ଅଛନ୍ତି ସାର୍?
କରୁଛନ୍ତି?
ନା ସାରେ ଏମିତି ବସିଛି। ଆପଣ କଣ କରୁଛନ୍ତି?
ମୁଁ ଏମିତି ବସିଛି। ଆପଣ କଣ କରୁଛନ୍ତି? ମୁଁ ମଧ୍ୟ ବସିଛି। ଟିକେ ଏପଟେ ଆମର ବର୍ଷା ହେଉଛି ତ। ଆଉ ବର୍ଷା ପାଇଁ ତ ଘରେ ବସିଛି ଆଉ କଣ କରିବି? ବର୍ଷାର ଆନନ୍ଦ ନଉଛି ଆଉ।
ଏପଟେ ବି ତ ସାର ବର୍ଷା ଲାଗି ରହିଛି ସକାଳଠୁ।
ହଁ ଲଘୁଚାପ ଅଛି ତ ସେଥିପାଇଁ। ଏବେ ବର୍ଷା ଋତୁ ଆସିଲା। ବିଭିନ୍ନ ବିଭିନ୍ନ ପ୍ରକାର ପର୍ବ, ପର୍ବାଣି, ଜାନି, ଯାତ୍ରା ସବୁ ଏବେ ତ ଷ୍ଟାର୍ଟ ହବ ଜଗନ୍ନାଥଙ୍କ ପାଖରୁ। ଆପଣ ରଥଯାତ୍ରା ବିଷୟ ଜାଣିଛନ୍ତି ନା ରଥଯାତ୍ରା ଦେଖିଛନ୍ତି?
ପ୍ରଭୁଙ୍କର ରଥଯାତ୍ରା ଟିକେ ଆସିବ ଏବେ। ଆମେ ଦର୍ଶନ ପାଇବା ମହାବାହୁଙ୍କୁ। ପୁଣି ବାହାରେ। ପୁରା ଆନନ୍ଦର ସହିତ ଦେଖିବାକୁ ମିଳିବ।
ପୁର ଆନନ୍ଦ।
ନିହାତି। ଏବେ ସ୍ନାନ ଯାତ୍ରା ଗଲା ଆପଣ ସ୍ନାନ ଯାତ୍ରାରେ ଆପ
ଆଉ କଣ ଖାଇଛନ୍ତି ସାର୍? ଆଜ୍ଞା ସାର୍?
ମୁଁ କହିଲି ସ୍ନାନ ଯାତ୍ରାରେ ଆପଣ ମହାପ୍ରଭୁଙ୍କୁ ଦର୍ଶନ କଲେ?
ଆପଣ ଶଣିପାରୁନା
ସିଏ ଭାଗ୍ୟନାଥ ଥିଲା ବୋଧେ ସେଥିପାଇଁ ଶୁଣି ପାରୁଛି ସାର୍ ଶୁଣିପାରୁଛି।
ଆଜ୍ଞା ଆଜ୍ଞା। ଭାଗ୍ୟ ନଥିଲା ଦର୍ଶନ କଲେଣି ମୋବାଇଲରେ ତ ଆପଣ ଏବେ ତ ସବୁ ଟେଲିଭିଜନ ମୋବାଇଲ ଏଇ ସବୁଥିରେ ତ ଦର୍ଶନ କରିବାର ସୁଯୋଗ ମିଳୁଛି।
ଆଜ୍ଞା ଆଜ୍ଞା ନିହା
ନିହାତି ମୋବାଇଲ ଆଉ ଏ ଟିଭିରେ ଦର୍ଶନ କରିବା ଅପେକ୍ଷା
ଆଇ ନିଜେ ଦର୍ଶନ କରିବା ସେ ତାଠୁ ବଡ ଶାନ୍ତି ଆଉ ମୋବାଇଲ ଆଉ ଟିଭି ରେ ମିଳେ କିି ସାର୍। କୁହନ୍ତୁ ନିଜେ।
ନିଶ୍ଚିତ ପ୍ରତ୍ୟକ୍ଷ ଭାବରେ ନିଜ ଚକ୍ଷୁରେ ଦର୍ଶନ କରିବା ମହାବାବୁଙ୍କୁ ତାର ଯୋଉ ପୁଣ୍ୟ ତାର ଯୋଉ ମହା ଆନନ୍ଦ ସେଇଟା କେବଳ ଅନୁଭବ ନା ଆପଣ କେବେ ପୁରୀ ଯାଇଛନ୍ତି।
ପୁରୀ ଆଗ ସ ଯାଇଛି ନା ବହୁତ ଥର ଯାଇଛି।
ଏଇଥର ଆପଣ ରଥଯାତ୍ରା କୁ ଯିବାର କୌଣସି ମାନେ ଆୟୋଜନ ଅଛି କି ନା ନାହିଁ ସେପରି କିଛି ଖବ।
ସେମିତି କିଛି ତ ନାହିଁ ଯଦି ମହାବାହୁଙ୍କର ଯଦି ଡରି ଲାଗିଲା ଯଦି ଠାକୁର ଚାହିଁଲେ ବୋଲେ ତ ନିହାତି ଯିବି।
ଏଇଟା କଣ ସତ କି? ଯେ ମହାବାହୁ ଯାହାକୁ ଡାକିବେ ସେ ଯିବ, ଯାହାର ଡରି ଲାଗିବ ସେ ଯିବ। ଏଇଟା କେତେ ଦୂର ସମ୍ଭବ ମୋ ପାଖରେ ଅର୍ଥ ଅଛି, ମୁଁ କଣ ଯାଇପାରିବିନି?
ନା ତାର ଏଇଟା ନିହାତି ଗୋଟେ ସତ ଏବେ ଦେଖନ୍ତୁ ଆପଣ ଗୋଟେ ଲକ୍ଷାଧିପତି ବା ଗୋଟେ କୋ ଟି ପତି ଟେ ହେଲେ ବି ଆପଣଙ୍କ ପାଖରେ ଯେତେ ପଇସା ଟଙ୍କା ପଇସା ଥିଲେ ବି ଯଦି ମହାବାହୁ ଯଦି ଡୋରି ଲଗେଇ ନାହାନ୍ତି ଠାକୁର ଜଗତର ନାଥ ଜଗନ୍ନାଥ ଯଦି ଚାହିଁନାହାନ୍ତି ଆପଣ କୁକୁରଙ୍କୁ ଦର୍ଶନ କରିପାରିବେନି। ଆପଣ ପୁରୀ ଯାଇକି ଫେରି ଆସିବେ ସିନା ଠାକୁରଙ୍କର ଦର୍ଶନ ହେଇପାରିବନି। ଯଦି ଭଗବାନ ଚାହିଁଲେ ତାହେଲେ ଆପଣଙ୍କ ପକେଟ ରେ କିଛି ପଇସା ନଥାଉ। ହେଲେ ଠାକୁରଙ୍କର ମହାବାବୁଙ୍କର ଦର୍ଶନ କରିବେ ଆଉ ଆପଣ ଆସିବେ।
ହଁ, ଏଇଟା ମୁଁ ଅନୁଭବ ନିଜେ ମଧ୍ୟ କରିଛି ବହୁତ ଥର କରିଛି। ଆ ପୁରୀ ମୁଁ ଯାଇ ମଧ୍ୟ ତାର ନା ଫେରିଛି କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ କରିପାରି ନାହିଁ। ସମୟ ପାଖରେ ଥିଲେ ମଧ୍ୟ ମୁଁ ଦର୍ଶନ କରିବାର ଯୋଉ ସେ ସୁଯୋଗ ପାଇନାହିଁ। ଆଉ ଆପଣ ଏବେ ରଥଯାତ୍ରା ସମୟରେ ଏବେ ତ ଅ ପ୍ରଭୁଙ୍କୁ ଜ୍ୱର ହେଇଛି। ଏବେ ସେ ଅଣସର ଘରେ ଅଛନ୍ତି। ଆଚ୍ଛା କୁହନ୍ତି କି ଅଣସର ଘରେ ଜଗନ୍ନାଥ ରହିଲେ ଆ ବେଶୀ ଗୁଳୁଗୁଳି ଆଉ ବେଶୀ ଗରମ ବଢେ ବୋଲି। ଆଉ କାଇଁ ଏବେ ତ ବର୍ଷା ହେଇ ଆହୁରି ଥଣ୍ଡା କରିଦଉଛି। ଏଇଟା କେତେ ଠିକ କଥା
ମୁଁ ତ ଏତିିକି ନା ସାର୍ ଯଦି ମୁଁ ତ କିଛି ଜାଣିନି ଯଦି ଆ ପଣ କହିବେ ତ ମୁଁ ଶୁଣିକି ମାନେ ଶୁଣିବା ପାଇଁ ମୁଁ ବହୁତ ଇଚ୍ଛୁକ ଅଛି।
ତ ମୁଁ ମୁଁ ମଧ୍ୟ ଏତେ ଜାଣିନାହିଁ। କିନ୍ତୁ ମୋର ସେତିକ ମୋର ମୁଁ ଯାହା କିଞ୍ଚିତ୍ ଜାଣିଛି। ଯେ କୁହନ୍ତି ଜଗନ୍ନାଥ ଯେତେବେଳେ ଅଣସର ଘରେ ରୁହନ୍ତି। ସେତେବେଳେ ତାଙ୍କୁ ଜର ହୁଏ ବିଭିନ୍ନ ପ୍ରକାର ସେ ପୂଜା ସେ ପାଆନ୍ତି। ଫୁଲୁରୀ ତେଲରେ ନିଜେ ଉଁ ମାନେ ସେବାୟତ ମାନେ ତାଙ୍କୁ ସେବା କରନ୍ତି। ଆଉ ଏଇ ସେ ଯେତେବେଳେ ଅଣସର ଘରେ ରୁହନ୍ତି ଯେହେତୁ ବନ୍ଦ କଠରୀ ଭିତରେ ରୁହନ୍ତି। ତ ତାଙ୍କ ଘର ଭିତରଟେ ମାନେ ଟିକେ ଗରମ ଆଉ ଗୋଟେ ପ୍ରକାରର ଗରମ ଧାସରେ ସେ ରୁମ ଟି ତାଙ୍କ ଦେହତୁ ଦେହର ଉତ୍ତାପ ଯୋଗୁ ସେ ରୁମ୍ ଟି ଟିକେ ଉଷ୍ଣ ହେଇଯାଏ ତେଣୁକରି ସମ୍ପୂର୍ଣ ଭୂ ଭୂମଣ୍ଡଳ ମଧ୍ୟ ବା ସମ୍ପୂର୍ଣ୍ଣ ଆମ ଓଡିଶାର ପରିବେଶ ମଧ୍ୟ ଗରମ ରେ ଆଉ ଗୁଳୁ ଗୁଳୁ ଗୁଳି ରେ ସେ ଏଭଳି ସନ୍ତୁ ଥାଏ ଯଦି ଜଗନ୍ନାଥ ସେ ରୁମ ଦେହରେ ବା ଘର ଭିତରେ ସେିଉଥାନ୍ତି। ତା ଦ୍ଵାରା କଣ ହୁଏ ନା ପଣସ ପାଚେ ଆ ବିଭିନ୍ନ ପ୍ରକାର ଫଳ ଯେତିକି ସବୁ ପାଚି ନଥାଏ। ତାହା ସବୁ ପାଚେ ଏଇଭଳି କଥା ଅଛି। ଆଉ ଏବେ ତ ଜଗନ୍ନାଥଙ୍କର ଦର୍ଶ ହୁଏ ନାହିଁ। କା କୋଉ ଦେବତାଙ୍କୁ ଦର୍ଶନ ହୁଏ ଜାଣିଛନ୍ତି?
ଆଜ୍ଞା।
ଏହି ସମୟରେ ଜଗନ୍ନାଥଙ୍କର ଦର୍ଶନ ମିଳେ ନାହିଁ। ଜଗନ୍ନାଥଙ୍କ ପ୍ରତି ପ୍ରତି ବଦଳରେ କେଉଁ ଦେବତାଙ୍କର ଦର୍ଶନ ମିଳେ?
ମୁଁ ତୋ କଉ ଦେବତାଙ୍କର ଅ ମୁଁ ତ ଜାଣିନି ସାର୍
ହା ହା ବଢିଆ ବହୁତ ବଢିଆ କଥା ଟେ ଆପଣ ଜାଣିନାହାନ୍ତି। ଆଉ ଆମ ଏଇ ସମୟରେ ଆ ଆମର ଅ ପଟଦିଅ ମାନଙ୍କର ଦର୍ଶନ ହୁଏ। ପଟ ଦିଅ କହିଲେ ଗୋଟେ ପଟାରେ ପ୍ରଭୁଙ୍କ ଙ୍କର ରୂପଚିତ୍ର ଥାଏ ସମ୍ପୂର୍ଣ୍ଣ ଦ୍ଵାର ବନ୍ଦ ଥାଏ ଆଉ ପଟ୍ଟାରେ ପ୍ରଭୁଙ୍କର ମା ସୁଭଦ୍ରାଙ୍କର ବଳଭଦ୍ରଙ୍କର ଜଗନ୍ନାଥଙ୍କର ପଟ୍ଟଚିତ୍ର କେବଳ ଗୋଟେ ଚିତ୍ରଟେ ଥାଏ ଜଗନ୍ନାଥଙ୍କର ରୂପ ରେ ନୁହଁ ବିଷ୍ଣୁଙ୍କ ରୂପରେ ଚତୁର୍ଦ୍ଧା ମୂର୍ତ୍ତିରେ ଗୋଟେ ଫଟୋ ଚିତ୍ର ଥାଏ ଯୋଉ ଫଟୋ ଚିତ୍ରରେ ଅ ସେ ଉଭା ହୁଅନ୍ତି ଆଉ ଦର୍ଶନକୁ ମାନେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି। ଆଉ ଗୋଟେ ବହୁତ ଭଲ ଜାଗାରେ ଦର୍ଶନ ଦିଅନ୍ତି ଅଲାର ନାଥ ଶୁଣିଛନ୍ତି? ଅଲା ହଁ ଅଲାରନାଥ ରେ ଏଇ ସମୟରେ ଚଉଦ ଦିନ ଧରି ଅଲାରନାଥ ରେ ଦର୍ଶନ ଦିଅନ୍ତି ଭକ୍ତ ମାନଙ୍କୁ ନାରାୟଣ ବେଶରେ ନାଥ ତାପରେ
ଆଉ ଏଇଟା ତ ପ୍ରତିବର୍ଷ ଆଷାଢ ମାସର ଅ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିରେ ରଥଯାତ୍ରା।
ଆରମ୍ଭ ହୁଏ। କେତେ ଦିନ ଧରି ହୁଏ ରଥଯାତ୍ରା ଜଗନ୍ନାଥ କେତେ ଦିନ ଧରି ଯାଆନ୍ତି। ଏବଂ ଦେଶୀ ଭଲ ରାତିିବତି ଏଇ ଆମର
ରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କର କରନ୍ତି।
କେତେ ଦିନ ପାଇଁ?
କେତେ ଦିନ ପାଇଁ ଏଇଟା ଆଜ୍ଞା।
ନଇ ନଉ। ନ ଦିନ ହଁ ହଁ।
ଆଜ୍ଞା ନଅ ଦିନ ପାଇଁ।
ନମା ଆଉ ହ କାହିଁକ ସ୍ତ୍ରୀ କୁ କାହିଁକିନିଅନ୍ତିନି ଭଉଣୀ କୁ ମାଉସୀ ଘରେ ଯାଆନ୍ତି ସ୍ତ୍ରୀ କାଁହିକି ନିଅନ୍ତିନି
ଏଇକୁ ନିଅନ୍ତିନି ଆଉଆ ଉ କଣ ଆମର ଲକ୍ଷ୍ମୀ ମା ରାଗିକି ଥାଆନ୍ତି ଯେତେବେଳେ ଜଗନ୍ନାଥ ଠାକୁର ଆସନ୍ତି ସେତେବେଳେ ରାଗିକି ଥାଆନ୍ତି ଆଉ ମା ଲକ୍ଷ୍ମୀଙ୍କ ପାଇଁ ମିଠା
ଆଜ୍ଞା
ରଥ ମଧ୍ୟ ଭାଙ୍ଗି ଦିଅନ୍ତି ଏଇ ନଅ ଦିନ ଭିତରେ ସେ ଯେତେବେଳେ ରଥ
ଆଜ୍ଞା ଆଜ୍ଞା ଆଜ୍ଞା ରଥ ମା ଲକ୍ଷ୍ମୀ ରସ ମଧ ଭାଗି ଭାଙ୍ଗି ଦିଅନ୍ତି
ଜମି ଦିନ ହଁ ମ ହଁ ହେରା ପଞ୍ଚମୀ ଦିନ ମା ରଥ ଯାଇକି ଭାଙ୍ଗି ଦିଅନ୍ତି ମାଉସୀ ମା ଘରେ ଯୋଉ ଦିନ ରଥ ଭାଙ୍ଗନ୍ତି ସେଇ ଦିନ ସେ ରଥ ସବୁ ଶ୍ରୀମନ୍ଦିର ମୁଖକୁ ମାନେ ବୁଲି ପଡନ୍ତି ଯୋ ଆଉ ଆପଣ ତ ଜାଣିଛନ୍ତି କହୁଛନ୍ତି ମା ବହୁତ ରାଗନ୍ତି
କଳା କାରିଗରୀ ସଙ୍ଗୀତ
ହଗୁ
ଆଜ୍ଞା
କଣ ଆଛା ଚିନିସୁନେଇଶ
ନାବେଶ ଆଜ୍ଞା ଦେଖିଛି ସୁନାବେଶ ଦେଖିଛି
ହଁ ଏହାପରେ ନୀଳାଦ୍ରି ବିଜୟ ହୁଏ ନୀଳାଦ୍ରି ବିଜୟରେ ଲକ୍ଷ୍ମୀ
ପୁରା ଏତେ ସୁନ୍ଦର ଦେଖା ଯାଆନ୍ତି ଦେଖିକି ଆଉ ମାନେ ପେଟ ପୁରିଯାଏ
ଆଚ୍ଛା କହିଲେ ଯୋଉ ଜଗନ୍ନାଥ ଯେତେବେଳେ ମାଉସୀ ମା ଘରୁ ଫେରି ଆସୁଛନ୍ତି ତିନି ଦିନ ଧରି କୋଉ କୋଉ ଅ କାର୍ଯ୍ୟକ୍ରମ ହୁଏ ତିନି ଦିନରେ ଯୋଉ ଆସି ରଥଯାତ୍ରା ର
ମାନେ ଠାକୁର ଙ୍କୁ ନିଅନ୍ତି ଏ କଥା ପଚାରୁଛନ୍ତି
ହଁ ହଁ କଣ କଣ ବେଶ ହୁଏ କଣ କଣ କଣ କାର୍ଯ୍ୟକ୍ରମ? ତିନି ଦିନ ଧରି ହୁଏ ଯେତେବେଳେ ସେ ଫେରି ଆସନ୍ତି ନ ନା ବେ
ଆମର ଅ
ଶ ନୁହଁ ପ୍ରଥମ କି ସେତେବେଳେ ନଅ ଦିନରେ ସେ ଫେରିଛନ୍ତି ବଡ ଦାଣ୍ଡକୁ
ଆଜ୍ଞା
ମାଉସୀ ମା ଘରୁ ଫେରିବା ପରେ ସେ ବିଶ୍ରାମ ନେବେ ଦ୍ଵିତୀୟ ଦିନ ସୁନାରି ତୀୟ ଦିନ ସୁନା ବେଶ ହୁଏ ହଁ ତୃତୀୟ ଦିନ ଅଧରପଣା ନୀତି ହୁଏ ଜାଣିଚନ୍ତି ଗୋଟେ ବଡ଼ ବଡ଼ ହାଣ୍ଡିରେ ପଣା ଦିଆଯାଏ।
ଆଜ୍ଞା ଆଜ୍ଞା ଆଜ୍ଞା ସେଇଟା ଏଇ ପୁରା ଭଙ୍ଗାଯାଏ ସେଇଟାକୁ ରଥରୁ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
ସେରା ଭାଙ୍ଗିକି ଯୋଉ ଗଡ଼େ।
ହଁ ସେଥିରେ ସବୁ ଯେତେ ସବୁ ପିସାଚ ଦେ ମାନେ ଅନ୍ୟ ଅ ଅଁ ପ୍ରାଣୀ ମାନଙ୍କୁ ସବୁ ଆନନ୍ଦିତ କରିବା ପାଇଁ ଅଧରପଣା ନୀତି ହୁଏ ସେଟା ତାପରେ ନିରାଦ ବିଜୟ କରନ୍ତି ଧନ୍ୟବାଦ ଆପଣ ବହୁତ୍ ବିଷୟରେ ଜାଣିଚନ୍ତି।
ଆ ଆପଣ ବହୁତ୍ କିଛି ଜାଣିଛନ୍ତି ଆଉ ମୁଁ ଆପଣଙ୍କ ଠୁ ବହୁତ୍ କିଛି ଶିଖିଲି ବହୁତ୍ ଖୁସି ଲାଗିଲା ସାର୍ ବହୁତ୍ ବହୁତ୍ ଧନ୍ୟବାଦ ଆପଣ ଏତେ କିଛି କହିଲେ ମତେ।
ଧନ୍ୟବାଦ। ରହିଲି ମ୍ୟାଡ଼ାମ।
ରଖୁଛି ସାର୍ ନମସ୍କାର।
ଆଜ୍ଞା।